ହେଇ ଖାଇକି ଏଇ ଆସିଲି ଆଉ।
ତେଲ ନା?
ହଁ।
ଓହୋ ନାଇଁ ଆମେ ଖାଇନୁ।
ଓହୋ ଖାଇନା କଣ ଓହୋ କଣ ବନେଇଛ ଆଜି?
ରୁଟି ପୋଟଳ ଆଳୁ ଭଜା କ୍ଷୀର।
ହଁ ହଁ ଭଲ ଘରେ ଆଉ ସବୁ କିଏ କିଏ ଅ ଛନ୍ତି।
ମୋର ଘରେ ମୋ ସ୍ୱାମୀ ଅଛନ୍ତି ବଡ ଯା ଅଛନ୍ତି ଦେଢଶର ଅଛନ୍ତି ସାନ ଯା ଅଛନ୍ତି। ଦିଅର ଅଛନ୍ତି।
ତୁମର ବଡ ଫ୍ୟାମିଲି ଆଉ। ଭଲ ଆଉ।
ଆଉ ଝିଆରି ପୁତୁରା ଅଛନ୍ତି। ଆଉ ମୋର ଦିଟା ପୁଅ ଗୋଟାଏ ଝିଅ।
ହୁଁ। ତ ବଡ ଫାମିଲି ଆଉ। ତ ସମସ୍ତେ ଏକାଠି ଅଛନ୍ତି ନା?
ହଁ ହଁ ଏକାଠି ଅଛୁ।
ଥାଇକିି ଗୋଟେ ଜାଗାରେ ସବୁ ରୋଷେଇ ହଉଛି ନା?
ହଁ ହଁ।
ଗୋଟେ ଯଦି ରୋଷେଇ ହୋଉଛି।ତମ ଫ୍ୟାମିଲିରେ କେତେ ଜଣ ଲୋକ?
କୋଡିଏ ଜଣ।
କୋଡିଏ ଜଣ କୋଡିଏ ଜଣ ପାଇଁ କେ କେତେ କିଲୋ ଭାତ ଡେଲି ବସେ?
ସାତ କିଲ ଚାଉଳ।
ସାତ କିଲୋ ଚାଉଳ ଡେଲି ବସେ? ରୁଟି?
ରୁଟି ରୁଟି ତ ଯେ ଯାହା କରିକି ଖାଉଛନ୍ତି ରୁଟି କରି ହଉନି।
ଓହୋ।
ରୁଟି ଟା କରି ହଉନି।
ତମେ ଯଦି କରିବ ତମେ ତମ ଯୋଉ ତିନି ଚାରି ଜଣ ଅଛନ୍ତି ସେମାନଙ୍କୁ।ଆଉ ସିଏ ଯଦି କରିବେ ସେମତି ବି
ହଁ ମାନେ ରୁଟି ଟା ବହୁତ ହବାକୁ ପଡୁଛି କଲା ବେଳକୁ ବହୁତ ଡିଷ୍ଟର୍ବାନ୍ସ ହଉଛି।
ଯା ହଉ ମାନିବାକୁ ପଡିବ ତମେ କୋଡିଏଟା ଉ ପରିଆ ଗୋଟେ ପରିବାରରେ କୋଡିଏ ଜଣଙ୍କୁ ଆଡଜଷ୍ଟ କରିକି ନେଇକି ଏବେକା ସମୟରେ ହୁଁ
ରୁଟିଟା କଲା ବେଳେକୁ ବହୁତ ଜୋ କଳି ଝଗଡା ଲାଗୁଛି।
ହା ହା ହା।
ହୁଁ ସେଥିପାଇଁ ତମେ ହଁ ଯିଏ ଯାହା ତମେ ଯିଏ ଯା ଯୋଉ ପରିବାର ତମେ ରୁଟି ଫୁଟି କରିକି ଦିଅ କି ଯାହା କର। ସମ୍ଭାଳି ହଉନି ସେ ରାତି ଟାଇମ ଖାଇବା।
ରୁଟି କର। ତାପରେ କିଏ ଭାତ ଫାତ ଖାଆନ୍ତି ନା ସମସ୍ତେ ରୁଟି?
ନାଇଁ ଯିଏ ଯାହାର ଭାତ ଖାଇଲା ଯିଏ ରୁଟି ଖାଇଲା ଯିଏ ଯାହା କରୁଛି ତମେ ଯିଏ ଯାହା ଖାଇବା ତମ ତମ ରାତିରେ ବୁଝ।
ନିଜେ କର ଛୁଆଙ୍କୁ ପଢେଇକି ତାପରେ ଆସିକି ଯେ ଯାହା ବନେଇବା କଥା ବନେଇବେ ଆଉ।
ହଁ ହଁ।
ନିଜେ ଦଳିକି ନିଜ ବନେଇବେ?
ହଁ। ସେମିତି ବହୁତ ରୁଟି ବହୁତ ରୁଟି କରିଆକୁ ପଡ଼ୁଥିଲା।
ହୁଁ ହୁଁ ଅପ୍ ଧର କୋଡିଏ
ହଁ।
ଅତି କମ ଟା ତ ଏଁ ଚାଳିଶ ରୁ ପଚାଶ ଟା ରୁଟି କରିବାକୁ ପଡୁଥୁବ। ତମେ ତ ଗୋଟେ ହୋଟେଲ କର।
ହାଲୋ।
ତମେ ଗୋଟେ ହୋଟେଲ ବନାଅ।
ହଁ ହଁ ହଁ।
ହୁଁ ଯାହା ଭଲ ଏବିକା ସମୟରେ କିନ୍ତୁ, ଏଇ ଜିନିଷ ଦେଖିବାକୁ ବହୁତ କମ୍ ମିଳୁଚି ଜାଣିଚ ନା?
ହଁ। ଏଇ କରିବା ପାଇଁ କି ବି ଏ କରିବା ପାଇଁ କି ବି ଡିଷ୍ଟର୍ର୍ବାନ୍ସ ହଉଚି।
ସେଇଟା ତ ହଉଚି କଥା। ତା ପରେ ଆଉ ଗୋଟେ ଜିନିଷ କଣ କ କହିଲ, ବୁଝାମଣା ବି ଗୋଟେ ଜିନିଷ ଅଛି ଠିକ ରହୁନି। ତା ପରେ ଯୋଉ ଯିଏ ବି ମ୍ୟାନେଜମେଣ୍ଟ ସବୁ କରୁଚନ୍ତି। ଘରର ଯିଏ ମୁରବି ଯିଏ ଅଛନ୍ ଛନ୍ତି ସିଏ ଯଦି ଟିକେ ଏପଟ ସେପଟ କଲେ।
ସିଏ ସମ୍ଭାଳି ପାରୁନାହାଁନ୍ତି, ହୁଁ ପାଞ୍ଚ ଭାଇଙ୍କର ଛୁଆ ସମସ୍ତଙ୍କ ର ଦି ଦି ଜଣ ମୋର ତିନି ଜଣ ଛୁଆ। ସିଏ ବି କହୁ ସିଏ ବି ତାଙ୍କର ଛାଡି ସାଇଲେନି। କହୁଚନ୍ତି ତମେ ଯିଏ ଯା ଯା କରି ଖାଉଛ ଖା।
ହଁ ସିଏ ଏତେ ହେଲାକୁ ସମ୍ଭାଳି ପାରୁନାହାନ୍ତି ଆଉ।
ସମ୍ଭାଳି ପାରୁନାହାଁନ୍ତି। ଆଉ ଗୋଟାଏ ଦିଟା ଭାଇରେ ବି ଲୋକ ମାନେ ଠିକ ସେ ଚଳି ପାରୁନାହାଁନ୍ତି।
ମୁଁ ପା ସେଇ ଜିନିଷ କହୁଚି, ଆଜି ମାନେ ଆଉ ଗୋଟେ ଜିନିଷ କଣ କହିଲ ତମ ଭିତରେ ଏକତା ଅଛି। ଆଉ ଯଦି ବି କୌଣସି ଗୋଟେ ଘରେ ଗୋଟେ କା ଉପରେ କଣ ଅସୁବିଧା ହେଲା। ଆଉ ବାହାର ଲୋକ କେଇ ଆଙ୍ଗୁଟି ଦେଖ ଖେଇ ପାରିବେନି କାହିଁକି ନା, ତମେ ଗୋଟେ କୁହନ୍ତି ନା ବଳରେ ହିଁ ଏକତା ଅଛି। ଏକାଠିରେ ଏକତା ଅଛି। ସେ ଜିନିଷ ଆମ ଘର ପାଖରେ ଆଜି ଗୋଟେ ଉଁ
ହଁ, ଏକଥା କଣ ଯେମିତି ଏଇ ଯୋଉ ଗୋଟାଏ ଯୋଉ ପଲ୍ହେ ପାରା ଆଁ ପଡି ଯାଇଥିବେ ଜାଲ ଭିତରେ।
ହଁ।
ପାଲ୍ହେ ପାରା ଯୋଉ ଜାଲ ଭିତରେ ପଡି ଯାଇଥିବେ। ଆଉ ଏକୁଟିଆ ତ କେଇ ଭାହାରିକି ଯାଇପାରିବେନି।
ହୁଁ।
ତ ପଲ୍ହେ ଯାକ ଏକୁଟିଆ ପଲ୍ହେ ଯାକ ଯିଏ ଏକୁ ଏକାଥରେକେ ଯୋଉ ଉଡିଲେ। ଏକୁଟିଆ ଉଡିଗଲେ ଏକାଠି ଉଡିଗଲାଠୁ ଉଡ଼ିଗଲେ।
ଆଉ ଗୋଟେ ଏଇ ଭଳିଆ କାହାଣୀ ଶୁଣିଚ ନା?
ହାଁ।
କଣ କହିଲ ଗୋଟେ ରାଜା ଥିବେ। ଗୋଟେ ରାଜା ଥିଲେ ତାଙ୍କର ପାଁଶାଟା ପୁଅ।
ହଁ।
ଟା ପୁଅ ତାଙ୍କର ସମସ୍ତଙ୍କର ଚିନ୍ତାଧାରା ଅଲଗା ଅଲଗା। ତ ସିଏ କଣ କରିବେ ଚନ୍ତା କି ମୋର ଏତେ ପଇସା ହେଇଗଲା। ସମସ୍ତେ ବି ଇନକମ୍ ମୋର ଏତେ ପଇସା ହେଲା। ମୁଁ ଆଉ ଦି ଜଣ କହିବେ ମୁଁ ଏତେ ସୁନ୍ଦର, ଇଏ ସିଏ ସମସ୍ତେ ଭାବିବେ କି ଆମେ କଣ କରିବ୍ ରେ ମୁଁ ନା ସବୁ ଠୁ ତାର ସେ କହିବ ମୁଁ ତାଠୁ ଅଧିକ ସେ କହିବ ମୁଁ ତା ଠୁ ଅଧିକ। ସେ ଚିନ୍ତା କରିବେ ଅଲଗା ରହିବା ପାଇଁ ଅଲଗା ରହିବେ। ରାଜା ଏଇ ଜିନିଷ ଦେଖିକି ତା ପରେ ଆ ଭିତରେ ଉଁ ପ୍ରୋବ୍ଲେମ ହେଲା କଣ? ବାହାର ଲୋକ ପସିଲେ ବାହାର ଲୋକ ହିଁ ପ-ପସିଲେ ପ୍ରୋବେଲମ୍ ହୁଏ। ରାଜା ଦେଖିଲେ ଏ ସବୁ ଜିନିଷ ହବାରୁ ମୋ ଘରେ ଶାନ୍ତି ରହୁନି, ତା ସହିତ ମୋର ଧନ ବି ନଷ୍ଟ ହଉଛି। ମାନ ଧନ ସବୁ ଜିନିଷ ନଷ୍ଟ ହଉଛି, ତ ଗୋଟେ କଣ କରିବନା ପାଚକକୁ ଡାକ ପିଲେ, ଡାକିଲେ କହିଲେ? ଏଇଠିକି ଆସ, ଗୋଟେ କାଠି ଥୋଇଲେ, ତାପରେ ଦିଟା କାଠି ଥୋଇଲେ ଆଉ ଗୋଟେ ପୁରା ବିଡ଼ା ଟିଏ ଥୋଇଲେ
ଆଉ ଗୋଟେ ତିନିଟା କାଠି ଥୋଇଲେ, ସେ ପ୍ରଥମ ପୁଅ କହିଲେ ସବୁ ଏଇ ଫାଷ୍ଟ କାଠି ଗୋଟେ ଭାଙ୍ଗିଲା, ତାପରେ ଏମିତି ସେକେଣ୍ଡ କାଠି, ଥାର୍ଡ କାଠି ସମସ୍ତେ ଭାଙ୍ଗିଲେ। ଭାଙ୍ଗିଲା ତ ଲାଷ୍ଟ ଯୋଉ ବିଡା ଟା ଥିଲା। ସେଇଟାକୁ କେହି ଭାଙ୍ଗି ପାଇଲେନି ହେଲା ଷ୍ଟ ସେଇଠି ତାଙ୍କ ରାଜା ବୁଝେଇଲେ କି -ଯଦି ସମସ୍ତେ ଏକାଠି ରହିବ। ତ କେହି ସାହସ କରିବେନି ତମ ଭିତରୁକୁ ପସିଵାକୁ, କି କେହି ତମକୁ ଭାଙ୍ଗି ବି ପାରିବେନି।
ହଁ।
ସେଇଟାକୁ କୁହାଯାଏ ଏକଦାର ବଳ।
ହୁଁ।
ଆଉ ଏଇ ଯୋଉ ଆମର ହେଲା କୋରୋନା, କୋରୋନା ସମସ୍ତେ ଭାରତ ବାସୀ ମିଶିକି ଲଢିଲେ ବୋଲି ଆଉ ସମସ୍ତେ ସବୁ ସଚେତନ ହେଲେ ବୋଲି କଣ ଟା ଗଲା, ଆଉ ସଚେତନ ଆମେ ନ ହେଇଥାନ୍ତା
ହଁ
ହିଁ ମନ ଇଚ୍ଛା କାମ କରିବା, କୁହା ହବ ଜୀବନ ବାହାରକୁ, ବାହାରକୁ ଆ ଇଏ ସିଏ ଏମିତି କରିଥାନ୍ତେ ତ କୋଉଠି ହେଇଥାନ୍ତା କୋଉନା ଯାଇଥାନ୍ତା। ହ ଏଇ ସବୁ ହଉଛି ଏକତାର ବଳ କୁହାଯାଏ।
ହଁ ହଁ। ତାପରେ ଏକତା ଟା ଆମର ଯୋଉ ବଡ ପରିବାରରେ ପୁଣି ଡିଷ୍ଟର୍ବାନ୍ସ ଛୁଆ, ତା ଛୁଆ ଆ ଖାଇବ, ତା ଛୁଆ ତା ଖାଇବ ମାନେ ହୁଁ, ମୁଣ୍ଡ ଖରାପ, ଏଇ ଇଏ କହୁଛି ଏ ତରକାରୀ କର, ସିଏ କହୁଛି ସେ ତରକାରୀ କର। ସେ କହୁଛି ତରକାରୀ କରନି, ଡାଲି
ହଁ, ସେଇଟା ଗୋଟେ ରହୁଛି ଅସୁବିଧା, ତାପରେ ସେ ଜିନିଷ ଅଲଗା। ଙ୍ଗଲ ତମ ଘରେ ଯଦିଓ ସେଇଭଳିଆ ସେମିତି ରହିଥିବ, ତମର--ଅ ସିଷ୍ଟମ କି ହ ଉ ଯଦି ସିଏ ସେଟା କରିଦେଲେ ଇଏ ଏଇଟା କରିଦେବେ। ଆଉ ଗୋଟେ ଛୁଆ ଅଛନ୍ତି ଡାଲି ଖାଇବେନି, ଗୋଟେ ଛୁଆ ତରକାରୀ ଖାଇବେନି।
ହୁଁ।
ସେଇଟା ହେଇଛିି ସିଏ ଖାଇବେନି।
ହୁଁ।
ସେଇଥି ପାଇଁ କହୁଛି -କେମିତି କଣ ମ୍ୟାନେଜ କରିଛ ତମେ?
ହୁଁ।
ଯା ହଉ। ଏଇଭଳି ସବୁ ଚାଲିଛି ଆଉ, ମୁଁ କିନ୍ତୁ ସତରେ ଶୁଣିକି ପୁରା ବିଶ୍ୱାସ କରିପାରୁନି ତମେ ସମସ୍ତେ ଏକାଠି, ଆଉ ଖୁସିରେ ଅଛ
ହୁଁ କିନ୍ତୁ କିଛି ଚିନ୍ତା ଚିନ୍ତା ନାଇଁ, ଏଇ ମାନେ ଏଇ ଜିନିଷ ଟା ହେଲା ମାନେ ଏକାଠି ରହିବାର କିଛି ଚିନ୍ତା ନାହିଁ। ଏ ମୁ ଆଜି କୁଆଡେ ଯାଇଛି ତ ଯାଇଛି, ଏ ଘରେ ଏତେ ଲୋକ ଅଛନ୍ତି ଯା
ହଁ ହଁ।
ଆଉ ଏକା ଗୋଟିଏ ହେଲେ, ମୁ ନହିଁଲ ଘରକୁ ଯିବି ଆଣିଲୁ ଘରେ କଣ କି ଉ ଫସିଗଲା, କି ନେଇଗଲା, କି ଖାଇଗଲା। ମୋ ଛୁଆ କଣ ଖାଇଲେ କି ନ ଖାଇଲେ, ମୋ ସ୍ଵାମୀ କେମିତି ଖାଇଲା? ଶାଶୁ ଶଶୁର କଣ ଖାଇବେ?
ହୁଁ। ସେଇଟା କଣ କହିଲ ବୁଝାମଣା ଯଦି ଠିକ୍ ଅଛି ବୋଲି ତାପରେ ଗୋଟେ ତମର ତ ଭରସା ଅଛି। କି ନା ମୁଁ ଯଦି ନାଇଁ ମୋ ପଛରେ ମୋ ଘରେ ଆଉ ଯୋଉମାନେ ଅଛନ୍ତି। ସେମାନେ ଖାଇବାକୁ ଯାହା ହଉ ଦେବେ। ସେତିକି ତମର ଭରସା ନଥାଏ। ସେତିକି ବି ସେ ଭରସା ନ ଜିତିଥାନ୍ତେ ତମର କଣ ଭରସା ହେଇଥାନ୍ତା କି। ଯେତେ ଲୋକ ଥିଲେ ବି। ଏଇସବୁ ଜିନିଷ। ଏବେ ତମେ କଣ କରୁଛ? ହାଉସ୍ ୱାଇଫ୍।
ହାଉସ୍ ୱାଇପ୍ ଆଉ।
ହୁଁ ଭଲ। ଆଉ ପିଲାମାନଙ୍କ ପାଇଁ କଣ ଆଜି ଖାଇବାକୁ କଲ?
ଏଇ ଏବେ ରାତିରେଟି।
ହୁଁ।
ଆମେ ଯା ଯାହା ଖାଇବୁ ପିଲା ଖାଇବେ ଯାହା ଆମେ ଖାଇବୁ ସେଇଆ।
ହୁଁ ଆଉ କ ସମସ୍ତ ସେଇଟା ତ କରିବ ଆଉ ତମେ କଣ। ଆଉ ତମେ ତ ଯେମିତି ଅଛି। ଯିଏ ଯାହା କରିବେ ତାଙ୍କ ଫ୍ୟାମିଲି ପାଇଁ। ତୁ ଆଉ କୋଉ ସେ ପିଲାଙ୍କ ପାଇଁ ଏ ଗୋଟେ ପ୍ରକାର କରିବୁ। ତମ ପାଇଁ କରିବୁ। ଆଉ ଆଉ ଅନ୍ୟ ଜିନିଷ କରିବୁ କେତେବେଳେ?
ସେଇ ରୁଟି ଭଜା କ୍ଷୀର ହେଲା ସମ ସେଇଆ ଖାଇବେ। ଆମେ ବି ଖାଇବୁ ଛୁଆ। ଆମେ ବି ଖାଇବୁ ଛୁଆ ବି ଖାଇବୁ।
ଆମ ଆମ ଘରେ କିନ୍ତୁ ବହୁତ କମ ଲୋକ।
ତମ ପରିବାରରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ମୋ ଦିଦି ଅଛନ୍ତି ମୋ ମା।
ଓହୋ ଆପଣ ମ୍ୟାରିଡି ଅନ୍ ମ୍ୟାରିଡି ବୋଧେ।
ହଁ ମୁଁ ବାହା ହେଇନି।
ଆଚ୍ଛା ଆଚ୍ଛା।
ଆମେ ଏତିକି ଅଛ। ଆମ ଘର ଆମର ଥିଲା ବଡ ଫାମିଲି। ମୋର ଥିଲେ ଆମେ ପାଞ୍ଚ ଭଉଣୀ ଥିଲୁ। ତିନି ଜଣ ବାହା ହେଇଯାଇଛନ୍ତି। ଆଉ ବାପା ଥିଲେ ବାପା ବି ଚାଲିଗଲେ। ଆମର ବି ଥିଲା ବଡ ଫ୍ୟାମିଲି। ହେଲେ ଏବେ ଏ ଏମିତି ଚାଲିଛି ଆଉ। ଆଉ ଆଜି ସ୍ନାନ ପୂର୍ଣିମା ଯାଇଥିଲେ ନା ବୁଲିବାକୁ।
ନାଇଁ ଆମର ପା ବ ଆମ ଶାଶୁ ଏକ୍ସପାୟାର କରିଦେଇଛନ୍ତି ମାସେ ହବ ତ।
ଆଚ୍ଛା ଆଚ୍ଛା। ହଁ ହଁ। ହୁଁ ସେ ସବୁ ଜାଣିଛି। ତମର ସେଇଭଳିଆ କାମ ହଉଥିଲେ। ମେଞ୍ଚେ ଲୋକ ପୁରା ହଉଥିବେ।
ହଁ ହଁ। ବହୁତ ଲୋ
କି ବି ଗୋଟେ ଜିନିଷ କଣ କହିଲ ଭଲ କଥା ହଉଛି। ବହୁତ ଜଣ ଥିଲେ। କି ଖୁସି ଲାଗିବ ଭଜା ଲାଗିବ। କାମ ଟା ବି କେମିତି ହେଇଯିବ ଜଣା ପଡିବନି। ଆଉ ଗୋଟେ ଯାରେ ଆଉ ଗୋଟେ ଯାରେ କାମ ଜଣେ ହିଁ କରୁଥିବ। ଜଣେ ହିଁ କରୁଥିବ। ସେଗୁଡା ବି ଭଲ ଲାଗିବନି।
ହ ମୋ କାମ ଅଛି। ମୁଁ କଲ କରୁଛି ଆପଣଙ୍କୁ ହେଲା।
ଆଜ୍ଞା ଆଜ୍ଞା।
ହଉ ଆପରେ ଥାଅ। ହୋଉ।
ଓ ହୋ।